ନମସ୍କାର
ଆକାଶବାଣୀରୁୁ କହୁଥିଲେ
ଆଜ୍ଞା କୁହନ୍ତୁ କେମିତି କଣ ମନ ପଇଲା କଣ ସକାଳୁ ଲଗେଇଲେ
ଆଉ ଆପଣଙ୍କ ଆଡ଼େ ପାଣିପାଗ କେମିତି ଅଛି
ପାଣିପାଗ ବର୍ଷା ଝିପିଝିପି ପକେଉଛି ଆଉ ମୁଁ ଏଠି ବୁଲୁଛି ଟିକେ ଆଉ
ବର୍ଷାରେ କାହିଁ ଭିଜୁଛନ୍ତି
ସୁଉ ଭଲ ଲାଗୁଛି ମଜା ଲାଗୁଚି
ଆଉ ଜର ଥଣ୍ଡା ହେଲେ ଆଉ ମଜା ବାହାରିଯିବ ଯେ
ଜର ଥଣ୍ଡା ହେଲେ ଔଷଧ ଖାଇଦବା
ଖଡ ଖଡ ହଁ ସେଟା ଠିକ୍ କଥା ଯେ।
ଏତେଦିନି ପରେ ଖରାପରେ ବର୍ଷା ଟା ହେଇଛି ନା ସେଥିପାଇଁ ଖୁସି ଲାଗୁଛି ଟିକେ ଭିଜିବା ପାଇଁ।
ହଁ ଏମିତି ଖୁସିହେଲେ ବା ଔଷଧ ର ଆବଶ୍ୟ
ଗୋଟେ ଗୀତ ବୋଲୁ ନାହାନ୍ତି ବର୍ଷା ବିଷୟରେ।
ଗୀତ ତ ଆପଣ ଭଲ ଗାଆନ୍ତି ଗାଆନ୍ତୁ।
ନା ନା ମୋ କଣ୍ଠ ଭଲ ନୁହେଁ।
କିଏ କହିଲା କଣ୍ଠ ଆପଣଙ୍କ କଣ୍ଠ କୋକିଳ କଣ୍ଠ।
ଆପଣଙ୍କର ବି କୋକିଳ କଣ୍ଠ ମୁଁ ଶୁଣିଥୁଲି ଗାଁରେ ସବୁ କହୁଥୁଲେ।
କାଇଁ ଗାଁ କଥା। ଗାଏ। କାଇଁ ନା ଯୋଉ ଗାଁ କଥା କହୁଚନ୍ତି ଗାଁ ଲୋକଙ୍କ ଶୁଣିକିନି।
ଆଉ ଗାଁ ଖବର ସବୁ କଣ ଆମ ଗାଁର ସବୁ ଉଁ ବୟସ୍କ ବ୍ୟକ୍ତି ମାନ ସ ସବୁ ଭଲ ଅଛନ୍ତି ନା ଆ ସବୁ ଖବର ସବୁ କଣ ଗାଁ ଗହଳିର?
ଗାଁ ରେ ସମସ୍ତେ ଭଲ ଅଛନ୍ତି ଏବେ ଜଣକ ଜଣେ ବୁଢୀ ମାଙ୍କର ଦେହାନ୍ତ ହେଇଯାଇ ଥିଲା ତାଙ୍କର କାଲି ସେ କ କୟସ ହେଲାଣି ବୁଢୀ ଲୋକ।
ଆଛା ଆଛା କଣ କରିବା ଆଉ ଦିନେ ନା ଦିନେ ତ ଆମେ ହୁଁ ସଂସାରରେ ଯିବା ଆଉ ହୁଁ ଠିକ୍ କହିଲେ ଆପଣ।
ହୁଁ ଆଉ ପୁଅକୁ ଖାଇବାକୁ ଦେଇଛନ୍ତି ନାଇଁ ପୁଅ ସେମିତି ବୁଲୁଚି ଘରେ?
ହଁ ପୁଅ ସକାଳୁ ରୁଟି ଖାଇଥିଲା ଆଉ।
ଆଉ ଆପଣ କଣ ଖାଇଲଣି?
ହଁ ମୁଁ ଖାଇଥିଲି ଏଇ ସୁଜି ରେ ଉପମା ତିଆରି ହେଇଥିଲା ଡାଲମା ହେଇଥିଲା।
ସକାଳୁ ଖାଇଦେଇଚି ଆଉ।
ଏ ବର୍ଷ କେତେ ଗଛରେ ଆମ୍ବ ହେଇଥିଲା କାଇଁ ଆପଣ ଦିଟା ପଠେଇଲେନି ମୋ ପାଖକୁ ତମ ଗଛ ଆମ୍ବ ମୁଁ ଭାରି ଭଲ ପାଏ।
କଣ କରିବା ଆପଣ ତ ଯଉଁ ଟାଇମରେ ଗଲେ ଦୋଟି ଜମା ଦେଇହେଲା।
ସେ ଦୋଟି ଆଜ୍ଞା ପଚି ଯାଇଛି।
ଆପଣ ଖାଇବା କଥା ନା ଆଉ। ଆପଣଙ୍କୁ ଦିଆଯିବ ଆପଣ ପଚେଇବେ ତାକୁ ସଢେଇବେ।
କଣ କରିବା ଆପଣ ବା କଞ୍ଚା ଦେଇଥିନେ କଞ୍ଚା ଦେଇଥିଲେ ସେଥିପାଇଁ ପାଚେଇବା ପାଇଁ ସମୟ ଲାଗିଲା।
ପାଚ୍ ପାଚିଲା ଖାଇଥିଲେ ଭଲ ଲାଗିିନଥାନ୍ତା ସେଇଟା କଞ୍ଚା ହି ଖାଇବା କଥା।
ଆଜ୍ଞା ଏତେ ଟେଷ୍ଟି ଆମ୍ବ ଟା ନଷ୍ଟ ହେଇଗଲେ ମୋ ମନ ବହୁତ୍ ଦୁଃଖ। ଆର ବର୍ଷ ଯଦି ଆପଣଙ୍କ ଗଛରେ ହୁଏ ତାହେଲେ ଦଶ
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ ନିଶ୍ଚିନ୍ତ ଦେବି ଆପଣଙ୍କୁ ଆପଣ ଖାଇକି ତାର ଗୁଣଗାନ କରିବେ ଆଉ।
ଆଉ ସବୁ କଣ ଗଛ ପଛ ହେଇଛି ସବୁ ଫଳ କଣ ଲାଗିଚି?
ଫଳ ହେଇଚି ଆପଣଙ୍କ ଘରକୁ ଲାଗିକି ତ ଆମ ବାରିଟା। ଆପଣ ବାରି ସରି ଆମ ଘର ଲାଗିକି ଆପଣଙ୍କ ବାରିଟା। ସେଇଟି ଭଲ ପିଜୁଳି ହଉଛି। ପିଜୁ ପିଜୁଳି ହଉଚି ତମର ସେ ଚାଷ ବାସି ଭଲ କରୁଚନ୍ତି ଘର ଲୋକ।
ପଳି ଆସିଲେଣି ମାସେ ହେଲାଣି ମୁଁ ଆଉ ଦେଖିନି ଯଦି ହେଇଥିବ ଯା ହଉ ଶୁଣିକି ଖୁସି ଲାଗିଲା।
ଏବେ ତ ହେଇନି ମାନେ ହ୍ ଲଗା ଲଗି ଚାଲିଚି ଆଉ।
ଆଜ୍ଞା ଆଜ୍ଞା ଆଉ। ମଶା ମାଙ୍କ ଖବର କଣ?
ହଁ ସିଏ ବୟସ ହେଲାଣି ପରିଣତ ବୟସରେ ଆଉ ଖବର କଁ ବୁଝିବ ତାଙ୍କର?
ଆଉ?
ଏଇନା ନୂ ବୃଦ୍ଧାବସ୍ଥାରେ ଆଜ୍ଞା କଁ କଇଲେ ଶୁଭିଲାନି?
ଆପଣଙ୍କ ଭାଇ ଭୋଉଣୀ ସବୁ କଁ କରୁଛନ୍ତି?
ଭାଇ ଭୋଉଣୀ ରେ ଏଇ ଏଇ ତ ସେମିତି ସମସ୍ତଙ୍କ ଖବର ତ ଦେଇହବନି।
ଶୁଭୁଚି?
ଆଉ କଁ କରୁଥିବେ ମୁଁ ସମସ୍ତିତିଙ୍କି ତ ଆଉ ଦେଖିନି କଁ କରୁଥିବେ କି ଆଉ। ଆଉ ଯୋଉ କଁ କୋଉଥିଲି ଆଉ ମାସ୍ ମାମୁ ଘରେତେ ମାମୁଁ ଘର ତ ଆପଣଙ୍କର ଏଇ ପାଖରେ ମାମୁ ଘରକୁ ଯାଉଛନ୍ତିୁ ନା ନାଇଁ।
ହଁ ଏଠି ଦି ତିନ୍ ଥର ଗଲିଣି ଆଉ। ଆଉ ବେଶୀ ଯାଇ ହୋଉନି ଉଁ ପାଖେରେ ହେଲେ ବି ଶାଶୁଘରକୁ ବି ଦେଖିବାକୁ ପଡୁଛି।
ଆଉ ମାଇଁଙ୍କ ଦେହ ଭଲ ଅଛି?
ମାଇଁଙ୍କ ଦେହ ଟିକେ ଖରାପ ଥିଲା ଏବେ ଟିକେ ଭଲ ଅଛି ତ ଟିକେ ତାଙ୍କ ପୁଅ ସେବା ଶୁସଶା କରିକି ଟିକେ ଭଲରେ ରଖିଛନ୍ତି ଆଉ।
ହୁଁ ହୁଁ ହୋଉ ଭଲ ସେମିତି। ସଂସ୍ଥାତ ଆଉ ଚାଲୁ ଆଉ।
ଆଛା ଆଚ୍ଛା ଆଉ କଁ ଜଳିଖିଆରେ କଁ ବନେଇଥିଲେ।
କରୁଚନ୍ତି ନା?
ସାଙ୍ଗମାନେ ହଁ ସେମ୍ତି ବେଳେ ବେଳେ ଟାଇମ୍ ହେଲେ କଥା ହୋଉଚୁ ଆଉ। ସମୟ ଭୋଉତ୍ କମ୍।
ସମୟ ଭାବେ କଥା ହେବେ ନା ଆଉ।
କଣ କରିବା ଦୈନନ୍ଦିନ ଜୀବନରେ ଆଉ ସମି ସ୍ତିଙ୍କ କା ସାଙ୍ଗରେ ତ କଥା ହେଇ ହବନି ବେଶୀ ଯିଏ ଫୋନ କ ଯେ ମୁଁ କରୁଚି ନହେଲେ ମୁଁ କରୁଚି ମୋ ଆଡୁ କେତେବେଳେ ଫାଙ୍କା ହେଲେ ଆଉ।
ହୁଁ।
କଣ ବନେଇଥିଲେ କଣ ସକାଳ ଜଳିଖିଆ।
କିଛି ବନା ହେଇନି।
ଆସିକି ନଅଟା ଦଶଟା ହେଲାଣି ଜଳି
ହଁ ହଁ ଜଳିଖିଆ ଏଇନା ପଖାଳ ଖିଆ ସମୟ ଆଉ।
ପଖାଳ ଖାଉଛନ୍ତି ପଖାଳ କାଇଁ ଖାଉଛନ୍ତି ଇସନ ଫୁଲିଆରେ ଆପଣ ଫୁ ଫୁଲି ଯାଉଚନ୍ତି କାହିଁକି ଖାଉଚନ୍ତି
ନା ସେ ପଖାଳ ସୁ ପଖାଳ ହୋଉଛି ଓଡିଆଙ୍କର ଜୀବନ। ସିଏ ମରିବା ପର୍ଯ୍ୟନ୍ତ ବିି ପଖାଳ ଖାଇକି ମରିଆକୁ ପଡିବ।
ତାଙ୍କର ଜୀବନ ଯେ କିନ୍ତୁ ଆପଣଙ୍କ ଦେହରେ ଟିକେ ଇସୁନ୍ ଫୁଲିଆ ରହୁଛି ତ ସେଥିପାଇଁ ଟିକେ ଥଣ୍ଡା ଦିନ୍ଷରୁ କମ୍ ରୁହନ୍ତୁ।
ନାମ ମ ମତେ ଏବେ ଡାକ୍ତର କୋହୁଛନ୍ତି ଆଁ ପଖାଳ ଖାଅ ସୁସ୍ଥ ରୁହ।
ଆ ତାହେଲେ ପଖାଳ ଖାଆନ୍ତୁ ଡେଲି ଖାଆନ୍ତୁ ଯଦି ପାରୁଛନ୍ତି ଦିନୁକୁ ଦି ତିନ୍ ଥର ଖାଆନ୍ତୁ।
ୟହଁ ଆଁ ସିଏ ଛଅ ଥର ଖାଇଆକୁ କହିନାହାନ୍ତି ସେ ଥରେ ଖାଇଆକୁ କହିଛନ୍ତି।
ମୋରବି ପଖାଳ ଭାରି ପ୍ରିୟ କିନ୍ତୁ ସାଙ୍ଗ ଅଭାବରୁ ମୁଁ ଖାଇପାରୁନି।
ଖାଇବାକୁ ଇଛା ହୋଉଚି ସମସ୍ତେ ଦି ଚାରି ଜଣ ଖାଇଲେ ସାଙ୍ଗ ହେଇକି। ଏକୁଟିଆ କିଛି ଇଛା ହଉନି ଖାଇବାକୁ।
ହଁ।
ତଥାପି ଭଜା ଫଜା ଟିକେ ଭାଜିକି ଟିକେ ବଢି ଚୁରିିକି ଦିଟା ଖାଇଥିଲି କାଲି।
ହୁଁ, ହୁଁ।
ଆଉ କଣ ସବୁ ଖବର କୁହନ୍ତୁ? ଆପଣ କଣ ଚାକିରି ଫାକିରି କଣ ପ ନେଇଥିଲେ ସବୁ।
ହଁ ହେଇସାଇଲାଣି।
ଆରେ ବା ଖୁସି ଖବର ମତେ ତ ଜଣେଇ ନାହାନ୍ତି!
ଏ ଆପଣ ଫୋନ କରୁନାହାନ୍ତି ଆଉ!
ଆପଣଙ୍କର ଖୁସି ଖବର ହେଲା ଆମକୁ ଜଣେଇବେ ନା ଆଉ ଆମେ କଣ ଫୋନ କରିବୁ! ଯଦି ହେଲା ଗୋଲାପ ଜାମୁ
ଖୁସିରେ ଗୋଲାପ ଜାମୁ ଦି ଚାର କିଲୋ ପଠା।
ହଁ ଲଡୁ ଲଡୁ ଯିବ।
ଆଚ୍ଛା ଲଡୁ ମୁଁ ଭଲ ପାଏନି ଗୋଲାପଜାମୁ ଭଲ ପାଏ।
ହଉ ଗୋଲାପଜାମୁ ଆଉ ଏଇ ଯୋଉ ଗୋଟେ ନା ନାଲିଆ ନାଲିଆ ଗୋଟେ ଚକୋଲେଟ କଣ ଗୋଟେ ଅଛି ଜରିରେ ହଁ ସେଇ ଚକୋଲେଟ ଯିବ ଆଉ।
ହୁଁ।
ଆଉ ତା ଜୋ ପଖାଳ ପାଇଁ ଟିକେ ବ୍ୟଞ୍ଜନ ପ୍ରସ୍ତୁତ କର, ଆମେ ଯିବୁ ବାହାରିଲୁଣୁ ଖାଇକି ଆସିବୁ।
ଆଛା କଣ କଣ ଖାଇବ କୁହନ୍ତୁ?
ବାରିରେ କୋଉ ପରିବା ହଉଛି?
ବାରରେ ଭେଣ୍ଡି ବାଇଗଣ
ଆଉ ସେଇ ପରିବା ପକେଇକି କଣ ଗୋଟିଏ ବନେଇ ଦିଅ।
ଆଜି ମୁଁ ଆପଣଙ୍କ ନାଗି ବଡି ଚୁରି ଦଉଛି ଟିକେ ବାଦାମ ପକେଇକି ଆଉ ଟିକେ ଆଳୁ ପଘାରି ଦଉଛି।
ହୁଁ।
ଆଉ ଟିକେ ଭେଣ୍ଡି ପୋଡି ଦଉଛି, ବାଇଗଣ ଟିକେ ବେସନ ଦେଇ ଦେଇେ ଭାଜି ଦଉଛି। ଆଉ କଣ ଖାଇବେ କହୁନାହାନ୍ତି କରିଦେବି?
ଏତିକି।
ନା ଆଉ ଯାହା କହିବେ ଆପଣ କରିଦେବି। ଆଉ ଟିକେ ଯେ କଲରା ଚିପ୍ସ କରିଦେବି ଯଦି ଖାଇବେ ତା ସାଙ୍ଗକୁ ଗୋଟ ତା ଭେଣ୍ଡି ମସଲା ଦେଇକି ବି କରିପାରିବେ ଯାହା ଆପଣ ଖାଇବେ ଖୁସି କହିବେ। କଖାରୁ ଡଙ୍କ କଖାରୁ ଡଙ୍କ ଅଛି ଟିକେ ରାଇତା କରିଦେବି କି?
ହଁ ହଁ।
ଆ ତାହେଲେ ରାଇ ତାକୁ ଟିକେ କରିଦେବି ଆଉ ଆପଣ ଯାହା ଖାଇବେ କହିବେ କରିଦେବି ଆଉ
କରିବା ବନେଇବା କଥା ଆଉ।
ଆଛା ଆଚ୍ଛା ଠିକ ଅଛି। କରିଦବା ଆଉ ଆଚ୍ଛା ଆପଣ କେତେବେଳେ ଆସିବେ କହିଲେ?
ଏବେ ତ ସମୟ ହେଲାଣି ନଅଟା ବାଜିଲାଣି ନଅଟା ଦଶଟା ବାଜିବ।
ସବୁ ଭାଇ ଭଉଣୀ କି ନେଇକି ଆସିବେ ହେଲା।
ହଁ ହଁ ଏଠି ଏଗାରଟା ବେଳକୁ ଯାଇଁକି
ଏଗାରଟା ବେଳକୁ ଖାଇବେ ପୁଣି ମାନେ, ଗାଧୁଆ ବେଳ ଖାଇବା କେତେବେଳେ ଖାଇବେ? ଏବେ ଆସୁନାହାନ୍ତି।
କାଇଁ ସେ ଥରେ ଖାଇଲେ କଣ ହବନି।
ଥରେ କଣ ତାପରେ ଅଛି ନା ଆମର ତିନିଥର ନଖାଇଲେ ଆମ ପେଟ ପୁରିିବନି ନା।
ନା ନା ଆମେ ପୁରରେଇଦବୁ ଆମେ ଥରେ ଖାଇକି ଭଲରେ ଖାଇଦବୁ ସେ ପେଟ ଫୁଲୁ।
ଆଚ୍ଛା ଆଚ୍ଛା ଆପଣଙ୍କ ଇଚ୍ଛା ଆଉ। ଆଉ କଣ କରିବୁ କହୁନାହାନ୍ତି କଦଳୀ ଟିକେ ଭାଜିଦେବି?
ଶାଶୁ ମା ଶାଶୁମା କଣ କରୁ
ଶାଶୁ ମା ଏଇଠି ବସ୍ ଥିଲେ ତାପରେ କଣ କରୁଛନ୍ତି ଘରେ ଭିତରେ ଆଉ। ମୁଁ ଟିକେ ବାହାରେ ଆପଣଙ୍କ ସାଙ୍ଗରେ କଥା ହେଉଚି ବସିକି। ଟିକେ ଦୋଳିରେ ଝୁଲିକି କଥା ହଉଚି। ରଜରେ ଯୋଉ ଦୋଳି ଲାଗିଥିଲା ରଜରେ ଯୋଉ ଦୋଳି ଲାଗିଥିଲା ସେଇଠି ବସିକି ଟିକେ ଗପୁଚି। ନାଇଁ ଖୋଲା ହେଇନି।
ହଁ ଆଉ ଛୋଟ ଘରେ ଛୋଟ ଛୁଆ ଅଛନ୍ତି ଖେଳିବାକୁ ଭଲ
ହଁ କାମଫାମ ସାରିକି ଆଜି ଟିକେ ଝୁଲିଆ କଥା ଆଉ।
ହଁ ହଁ। ଭଲ, ଭଲ ଖୁସିରେ ଅଛନ୍ତି ଶାଶୁ ଘରେ ଆଉ ଝୁଲୁଛନ୍ତି।
ହୁଁ ହଉ ଭଗବାନଙ୍କ ଆଶୀର୍ବାଦ ସବୁ ବାପା ମା ଭାଇ ଭଉଣୀଙ୍କ ଆଶୀର୍ବାଦ ସବୁ ଇଏ ରୁ ଭଲରେ ଅଛୁ ଆଉ।
ଆଉ ଭାଇ କଣ କରନ୍ତି? ଚାକିରୀ କରନ୍ତି।
ଭାଇ ଭୁବନେଶ୍ଵର ଅଛନ୍ତି ଚାକିରୀ କରିଛନ୍ତି ଆଉ। ଆସିଥିଲେ କାଲି। ଏଇ ସ ହଁ ପ୍ରତ୍ୟେକ ଶନିବାର ଆସିକି ରବିବାର ରହିକି ସୋମବାର ଦିନ ପଳାନ୍ତି। ଏଇ ଏବେ ଜଷ୍ଟ ଗଲେ ଖାଇ ପିଇକି।
ହୁଁ। ଭଲ ଆଉ। ଏଇ ସୁଖ ପରିବାର ତମେ କହିବାଟା ସୁଖୀ ପରିବାର କହିବାକୁ ଗଲେ।
ସୁଖୀ ପରିବାର ଛୋଟ ପରିବାର ଆଉ।
ହଁ। ହଉ ଆପଣ ମୋ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତୁ। ମୁଁ ରଖୁଚି ପରେ କଥା ହବା ଆଉ।
ହଉ।